ଜୟ ଜଗନ୍ନାଥ।
ଶୁ- ଜୟ ଜଗନ୍ନାଥ।
ହଁ ବସିଚି।
କଣ କରୁଛନ୍ତି ଆପଣ?
ଆଜି ଭଲ ଲାଗୁନି ଜମା ସ୍ଵାସ୍ଥ୍ୟ ଅବସ୍ଥା ପୁରା ଖରାପ। ଗୁଡ ହାତ ପୁରା ଉଳେଇ ହେଉଛୁ। ମୁଁ ଆଜି ଟିକେ ବହୁତୁ ଭାରି ପଡିଗ ହେଲା ସେଥିଲାଗି ପୁରା ଗୁଡ ହାତ କଁ ଆଜ୍ଞା
ଆଚ୍ଛା।
ମୋ ଲେଟ୍ ହେଇଗଲା କାମଟା ଡେରି ହେଲା ରେ ଡେରିରେ ଷ୍ଟାଟ୍ ହେଲା ନା, ଆରମ୍ଭ ହେଲା ସେଥିପାଇଁ। ଉଁହୁଁ,
ଶୋଇବା ଟା ଠିକ୍ ସେ ହଉନି, କାଲି ରାତିରେ ଡେରିରେ ଶୁଆ ହେଇଥିଲା। ଖରା ବେଳେ ଶୋଇ ହଉନି, ଜଣେ ଜଣେ ଖାଉଛନ୍ତି। ତା'ପରେ ହେଠୁ ଏଇ ରାତି ଆଜି ଏତେ ବଳ ହେଲାଣି, ଜମା ଭଲ ଲାଗୁନି ଆଉ। ଆଉ, ତମେ କଣ କରୁଚ?
ହଁ, ମତେ ବି ନିଦ ଲାଗୁଥିଲା। ମୁଁ ବି ଶୋଇବାକୁ ଆସିଥିଲି। ହଁ, ଯଉ।
ହୁଁ, ଆଉ ଆଉ, ଆଜି କଣ ଖାଇବା ଟା, କେଁତି କଣ ହେଇଥିଲା?
ହଁ, ଭଲ ଲାଗୁଥିଲା।
ଭଲ ଲାଗୁଥିଲା। ସତ କଥା ନା ମିଛରେ!
ଆ, ସତରେ ଭଲ ଲାଗୁଥୁଲା।
ଓହୋ! ଆଉ ତମେ ବା, ପଳେଇବ କୋଉଦିନ ଯିବ?
ହଁ
ଦେଓଗଡ଼ ଯିବଟି, ପର୍ ଦିନ ସକାଳୁ ନା ରାତିରେ?
ନାଇଁ ନାଇଁ ସଖାଳ।
ସଖାଳୁ ପଳେଇବ ପୁରା? ଆଉ କାଲି ଘରେ ରହୁଛ ନା କୁଆଡେ? ଓହୋ! କାଲି ଘରେ ରହୁଛ ନା, କୁଆଡେ ଯିବ ବୁଲିଆକୁ?
ନାଇଁ ଘରେ
ଓହ, ଆଉ କାଲି କଣ ଟା କରିଆ କି?
କଣ?
କଁ ଗୋଟେ କରିଆ ଆଉଁ? ଓହୋ! କହୁନ?
ନାଁ -ଆ ମଁ ଯଉ, ଯାହା ନର୍ମାଲ
ହୁଁ, ହୁଁ।
ପୁରା ସାଧା ସିଧା କିଛି ହେଲେ ବି ଚଳିବ!
ଆଉଁ ଆଉ-ଉ, କଁ କୁହନ୍ତୁ ଆଉ? ଅଁ କୁହ ଆଉ। ହୁଁ
କିଛି ଗୋଟେ-ଏଁ ମଜା କଥା କୁହନ୍ତୁ? ଯୋଉଥିରେ ମନ ଟା ଭଲ ଲାଗିବ।
ନାଇଁ, ନାଇଁ, ତମେ କୁହ ମତେ ଟିକେ ଭଲ ଲାଗୁନି, ତମେ କୁହ? ମୋ ଦେହରେ ମାନେ ଟୋଟାଲି ଏଁତି ବଳ ନାହିଁ, ସେଏଁତିଆ ମତେ ଲାଗୁଛି। ବହୁତ ମାନେ ଯୋଉ କୁହନ୍ତିନି, କଣ ସେଟା ଲାଗେ? ବେଶ୍ ତିଆ ଭାରି ଭାରି ସେମିତିକା ମାନେ ଅନୁଭବ କରୁଛି, ମୁଁ।
ଆଛାଁ, ତାହେଲେ ଆପଣ କଥା ହେଇ ସାରିକି
ଆ-ଆଜ୍ଞା।
ଶୋଇପଡିବେ ଆଉଁ।
ହଁ, ଶୋଇବା ହଉନି। ଶୋଇବାଟା ଟା ଠିକ୍ ସେ ନହେଲେ, ଯମା ଭଲ ଲାଗିବନି।
ହୁଁ। କହୁଥିଲି କିଁ
ହୁଁ, କୁହ।
ଆମ ଓଡ଼ିଆରେ ଓଡିଶା ଓଡିଶାରେ ତ ବହୁତ ପର୍ବପର୍ବାଣିୀ ପାଳନ କରାଯାଏ।
ହଁ।
ଆପଣଙ୍କୁ କୋଉ ପର୍ବ ଟା ବେଶୀ ଭଲ ଲାଗେ?
ମତେ ସତ କଥା କହିବି? ମୋ ପାଇଁ ସବୁଦିନ ସବୁ ପର୍ବ ସମାନ ହେଲା। ମାନେ ସବୁଦିନ ମୋ ପାଇଁ ସମାନ କୌଣସି ପର୍ବ ଆସିଲେ ବି ମତେ କିଛି ଲାଗେନି। ଆ କାହିଁକି ନା ମୁଁ ତ ସେମିତି ନା ଡେଲି ଘରେ ରୁହେ। ଯେମିତି ସବ ନର୍ମାଲ ଡେଲି ମାନେ ଯେମିତି ସବୁଦିନ କାମ କରେ ସେମିତି କାମ କରେ, ପିଲା ସମ୍ଭାଳେ ମାନେ ଲାଗ କନ୍ତା ଅଲଗା କିଛି ପର୍ବ ହେଲେ ହଁ ଗୋଟା କଣ କୁଆଡେ ବୁଲିବାକୁ ଯାଆନ୍ତି। କି କଣ ଆଉ ଲାଗନ୍ତା ଆଉ କୋଉଥିରେ କିଛି ଲାଗେନି। ମତେ କୋଉଥିରେ ବି ଆମର ବଡ ପର୍ବ ଦଶହରା। ମାନେ ସମସ୍ତେ ଦଶହରାରେ ବୁଲନ୍ତି କିନ୍ତୁ ମ ମତେ କିଛି ଲାଗେନି ମୁଁ ତ ସେ ଘରେ ରୁହେ। ଆଉ ମତେ କିଛି ଲାଗେନି କେବଳ ଯୋଉ ସୁଦସା ବ୍ର ତ ଓଷା ହୁଏ ସେଇଟା ଘରେ ହୁଏ। ଆମେ ସାଙ୍ଗ ହେଇକି କରୁ ଟିକେ ସେଇଟା ମାନେ ଭଲ ଅନୁଭବ ହୁଏ। ସୁୁଦଶା ବ୍ରତ ଓଷା। ଆଉ
ଛି ଛି ଏଇଟା କାହିଁକି କରାଯାଏ?
ସୁଦଶା ବ୍ରତ ଓଷା ଆମେ ସ୍ତ୍ରୀ ଲୋକମାନେ ବିବାହ ପରେ କରାଉ ଲକ୍ଷ୍ମୀଙ୍କର ସେ ବ୍ରତ ଆମେ କରାଉ।
ଏହା କରିବା ଦ୍ଵାରା କ ହୁଏ?
ମାନେ ଧନ ବଢେ, ସ୍ଵାମୀଙ୍କ ଆୟୁଷ ବଢେ। ଆଉ ଘର, ସୁଖ, ଶାନ୍ତି ଏଇସବୁ ଆଉ।
ରତା ବିଧି କଣ?
ବିଧି ମାନେ କରୁନାହାନ୍ତି ଏବେ। କିନ୍ତୁ, ନିୟମ ହେଲା ଦଶଟା ମଣ୍ଡା କରିବା କଥା ହେଲା। ତାପରେ ବ୍ରତରେ ଦଶଟା ଗଣ୍ଠି ପକେଇକି ପୂଜା କରିବା କଥା ମାନେ ଲକ୍ଷ୍ମୀଙ୍କର ସବୁ ନାଁ ଯେମିତିକି ସାଗର ଦୁଲଣି, କ ମଳା ମାନେ ଯାହା ଅଛି ଆ ସବୁ ନା ପକେଇକି ଗଣ୍ଠି ପକେଇବା କଥା। ଆଜ୍ଞା ହଁ। ତାପରେ ରୁ ଆଉ ଦଶଟା ମଣ୍ଡା କରିବ ତାପରେ ଯେଉଁ ଆମର ଯେଉଁ ମପା ହୁଏ ଚାଉଳ ପାଇଲି ସିଏ ହେଲେ ସେଇ ହଁ ପୂଜା ହୁଅନ୍ତି ସେର ଯୋଉ ମାଣ, ସେର। ପାଇଲି ବି କୁହନ୍ତି ଗୋଟେ ଗୋଟେ ଆଡେ ବହୁତ ଜାଗାରେ ବହୁତ କୁହନ୍ତି କେଉଠି ସେର। କୋଉଠି ପାଇଲି କୋଉଠି ମାଣ। ଆଉ ଯୋଉଟା ହଉ ମାନେ ଏବେ ତ ରସର ମିଳୁଛି କିନ୍ତୁ ସିଏ ନୁହେଁ ଯୋଉଟା ଆଗରୁ ହଉଥିଲା ବାଉଁଶରେ ସେଟା କହୁଥିରେ। ବେ ତ ବେତ ନା କହୁଉଥିରେ ଏମିତି ହୁଏ ସେଇଟା ପୂଜା ହୁଏ, ଗୁଆ ଥୁଆ ହୁଏ, ଧାନ ପେଣ୍ଡା ଆଉ ଧଳା, ନାଲି ବସ୍ ତ୍ର ଆମେ ପିନ୍ଧୁ ସ୍ତ୍ରୀ ଲୋକ ଉପ ବସ୍ ରହିଥାଉ। ଆଉ ସେଇ କିନ୍ତୁ ପିଠାଟାକୁ ଖାଇବା କଥା ଦିନାନ। ତ ଏବେ ରହିପାରୁନୁ ସେବେ ଆ ନୂଆ ଡାନ ଖାଇଦଉଛ ଆଉ କିନ୍ତୁ ସେ ଯୋଉ ଦଶ ଗୋଟି ମଣ୍ଡାରୁ ହ ସେଇ ମଣ୍ଡାଟାକୁ ଖାଇକି ରହିବା କଥା।
ଆଚ୍ଛା, ଆଚ୍ଛା।
ଆଉ କହ? ଆଉ ଝିଅ ବେଳା ଟିକେ କଣ ଲାଗେ ସବୁ କିଛି। ଆଉ ମାନେ ଝିଅ ବେଳା ଆମେ ରଜରେ ବୁଲଉ। ଆଉ ଅଷ୍ଟମୀରେ ନୂଆ ଡ୍ରେସ ପିନ୍ଧଉ। ଆଉ ଦଶ ହରାରେ ବି ବୁଲଉ ଆଉ ଝିଅ ଭଳିଆ ସବୁ କିଛି ଲାଗେ। ଆ ବାହାଘର ପରେ ସମସ୍ତଙ୍କ ଭାଗ୍ୟ ସମାନ ନୁହଁ। କିନ୍ତୁ ମତେ କିଛି କୋଉ ଓସାବାର ଫିଲ୍ ମାନେ ଅନୁଭବ ହୁଏନି ସ ସବୁଦିନି ମତେ ସମାନ ଲାଗେ।
ବାହା ହେଇଗଲା ପରେ ଝିଅ ଜୀବନରେ ପରିବର୍ତନ ତମେ ଆସୁଛେ?
ଆସିଯାଏ ସମସ୍ତଙ୍କର ଆସେନି। ବହୁତ ମାନେ ଝିଅ ମାନେ ବି ଶାଶୁ ମାନେ ବାହାଘର ପରେ ବି ସେମାନେ ଯେତିକି ମାନେ ବୁଲାବୁଲି କରିନଥାନ୍ତି ବାହାଘର ପୂର୍ବରୁ କିନ୍ତୁ ସେମାନେ ବାହାଘର ପରେ ନିଜ ସ୍ୱାମୀଙ୍କ ସହିତ ଚାରିଆଡେ ବୁଲି ପାରନ୍ତି। ହେଲା।
ହୁଁ।
ଆମ୍ ମାନେ ସମସ୍ତଙ୍କର ଭାଗ୍ୟ ସମାନ ନୁହଁ। ପରିବେଶ ପରିସ୍ଥିତି ସମସ୍ତଙ୍କର ଅଲଗା ଅଲଗା।
ଆଛା ଆଉ ଆପଣ ଶୋଇଲେ ଉଠିବେ କେତେବେଳକୁ?
ଆଉ ଉଠିବାକୁ ପଡୁଛି ପୁରା ଯେତେବେଳେ ନିଦ ଭାଙ୍ଗୁଛି ଆଉ। ଆଉ ଯେତେ ଉପନ ପୁରା ଛାତ ଉପରେ ଯେତେବେଳେ ଶୋଉ ଆମେ ଅଧିକ ଗରମ ହଉଥିଲା ବୋଲି ମୁଁ ପୁରା ଭଲ ମତେ ନିଦଟା ହୁଏ ମୁଁ ପୁରା ସାଚର୍ଟା ପାଞ୍ଚଟାରୁ ଉଠି ପଡେ। ଆଉ ଏବେ ନିଦଟା ନ ଭାଙ୍ଗିଲେ ବି ଉଠିବାକୁ ପଡିବ କାହିଁକି ନା ସକାଳୁ ପୁଣି ଗାଧୁଆ ଠାକୁର ପୂଜା ଲୋକଙ୍କ ପାଇଁ ରୋଷେଇ ଘର ଲୋକ ଜଳଖିଆ ଖାଇବେ। ଉଆ ବାପା ଛୁଆ ବା ତ ସାଢ଼ ଛଅଟା ଛଅଟା ଭିତରେ ପୁରା ଯାଉଛନ୍ତି କାମକୁ। ଆଉ ତାଙ୍କ ପାଇଁ ଖାଇବାକୁ କରିକି ଦିଆହବ। ଆଉ ସେଇଥିପାଇଁ ନ ନିଦ ଭାଙ୍ଗିଲେ ବି ଉଠିବାକୁ ପଡେ। ଏମତି ଆଉ ଏମତି ଆଉ। ଆଉ କିନ୍ତୁ ନିଦ ଟା କମ୍ପ୍ଲିଟ ହେଇ ମାନେ ନିଦ ଫୁଲ ଶୋଇଥିଲେ ରାତିଟା ଆ କି ଖରାବେଳେ ଯଦି ମୁଁ ଟିକେ ଶୋଇଥାଏ ନା ଟିକେ ଶୋଇପାରୁନି ଜଣେ ଜଣେ ଖାଉଛନ୍ତି ଖରା ବେଳଟା। କି ଦଉଛନ୍ତି ଆଉ ଭାଙ୍ଗେନି କିନ୍ତୁ କିନ୍ତୁ ଉଠେ ଆଉ ଜବରଦସ୍ତ ଆଉ
ଆଚ୍ଛା ଆଚ୍ଛା। ଆଉ
ଆପଣଙ୍କୁ ସବୁ କ
ଭଲ ଆଉ। ଆପଣଙ୍କର ପିଲାମାନେ ସବୁ କଣ ପାଠ ପଢୁଛନ୍ତି? ତୁ? ଶୁଣୁଛନ୍ତି। ଶୁଣୁଛନ୍ତି। ଶୁଣୁଛନ୍ତି? ଶୁଣୁଛନ୍ତି?